ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ନମସ୍କାର ମ୍ୟାଡ଼ାମ। ଗୁଡ଼୍ ଇଭିନିଂ।
ଶୁଭ ସନ୍ଧ୍ୟା। କେମିତି ଅଛନ୍ତି?
ଭଲ ଅଛି ମ୍ୟାଡାାମ। ଆପଣ କେମିତି ଅଛନ୍ତି?
ମୁଁ ବି ବଢ଼ିଆ ଅଛି। ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଠିକ୍ ଅଛନ୍ତି। ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି।
ଉଂ ହୁଁ, କଣ କରୁଥିଲେ?
ଏଇ ବସିଥିଲି ଟିକେ ଟିଭିି ଦେଖୁଥିଲି ଆଉ।
ଓହୋ କଣ ସିରିଏଲ ଦେଖନ୍ତି ନା କଣ?
ଆଉ ଫିଲ୍ମ ବି ଦେଖେ।
ହଁ ହଁ। ମୁଁ ଇଏ ଲାଇବ୍ରେରୀରୁୁ ଏବେ ଯାଇଥିଲି ତ ଆସିଲି। ତ ଏଇଟା ଆଉ ହଁ।
ଆଉ ଆପଣଙ୍କ ପଟେ ପାଗ କେମିତି କରିଛି?
ଆଜି ମାନେ ଆ ଦିପହରରେ ବର୍ଷା ହେଇଥିଲା।
ହଁ ହଁ।
ହଁ। ତ ଏବେ ଠିକ ଟିକେ ରହି ହଉଛି ନହେଲେ ସେ ଅ ଉଁ ବହୁତ ଗୁଳୁଗୁଳିଆ ଗରମ ଗରମ ଟା ହଉଛି। ଆପଣଙ୍କ କେମିତି ଅଛି ସେଠି?
ଏଠି ଆଜି ବର୍ଷା ହେଇନି। ଟିକେ ଏମିତି କୋହଳିଆ ପାଗ କରି ଥିଲା ଆଉ। ଟିକେ ଗୁଳିୁ ଗୁଳି ଲାଗୁଛି ଏବେ ଯେ ବାହାରେ ବସିଲେ ବି ଟିକେ ଥଣ୍ଡା ପବନ ଦଉଛି ତ। ଗଛ ଗୁଡାକ ବି ଆମର ଲାଗିଛି। ସେଠୁ ଟିକେ ପବନ ଆସେ ଭଲ ଲାଗେ ବସିଲେ।
ହଁ।
ଆଉ ଆପଣ ଦେଖନ୍ତି ଟିଭି ସେ
ହଁ ହଁ ମତେ ମ୍ ଏଇ ଫିଲିମ୍ ମାନେ ଏଗୁଡା ଦେଖିବା ବହୁତ ପସନ୍ଦ।
ହଁ କଣ ଦେଖନ୍ତି? ମାନେ କୋଉ
ହିନ୍ଦୀ ହି ହିନ୍ଦୀ ଫିଲିମ୍ ମାନେ ଏବେ କାଲି ପର ଦିନକୁ ମୁଁ ଗୋଟେ ମୁଭି ଦେଖିବାକୁ ଯାଇଥିଲି ଇଏ ସ୍- ସିନେମା ହଲ୍ କୁ।
ହଁ କୋଉ ସିନେମା ଦେଖି ଯାଇଥିଲେ?
ଉଁ ମେ ବାପସ ଆଉଙ୍ଗା ଏଇ ଏଇଟା ଏଇ ସିନେମାଟା ଥିଲା।
ଓହ ଆପଣଙ୍କୁ କଣ ମ୍ୟୁଜିକ ଭଲ ଲାଗେ?
ହଁ ମତେ ବହୁତ ଭଲ ଲାଗେ। ମାନେ ବିନା ମୁଜିକରେ କୋଉ ଦିନ ଯାଏନି।
କୋଉ ସଙ୍ଗୀତ ଶୁଣିବାକୁ ଭଲ ଲାଗେ?
ଆ ସେଇ ମାନେ ମୋର ଏମିତି ଯେ ସବୁ ସଙ୍ଗୀତ ଶୁଣିଦିଏ। ଏମିତି ଅ ପରିସ୍ଥିତି ଉପରେ ସେଇଟା ରହେ। କେ କୋଉ ଟାଇମରେ କୋଉଟା ଭଲ ଲାଗିବ। କିନ୍ତୁ ମୁଁ ସେଇ ଆ ବ୍ଲାକ୍ ଆଣ୍ଡ ହ୍ୱାଇଟ। ଯୁଗର ଗୀତ ବି ମୁଁ ଶୁଣେ, ଆଉ ଏବେ ଆଜିକାଲିର ଗୀତ ବି ଶୁଣେ।
ହଁ ମାନେ ଓଡିଆ ବି ଭଲ ଲାଗେ ଆଉ
ହଁ ହଁ ହଁ ଓଡିଆ ବି ଭଲ ଲାଗେ, ହିନ୍ଦୀ ବି ଭଲ ଲାଗେ।
ଆଉ କେମିତି କଣ? ସିନେମା ଦେଖିବାକୁ ଯାଇଥିଲେ, କେମିତି କଣ ଥିଲା ସିନେମାଟା?
ହ ସିନେମାଟା ଭଲ ଥିଲା। ମାନେ ଆମ ଦେଶ ପାଇଁ ଏତିକି ମାନେ ଯୋଉ ଶେଷ ଏ ଶେଷ ପର୍ଯ୍ୟାୟଟା ଥିଲା ହଁ। ଯେମିତି ଅ ଦେଶକୁ ଛାଡିକି ବି ସମସ୍ତେ ଯାଇକି ବାହାରେ କାମ କରୁଛନ୍ତି ନା। ଅ ତ ସେଇ ଟା ସ୍- ଉଁ ସେ ହିରୋଟା ସେ ଜାଗାରେ କହିଲେ କି ମୁ ତ ମୋ ଦେଶରେ ରହିକି ବି କାମ କରିପାରିବା ନା ଗୋଟେ ଏ ଶିକ୍ଷା ଟାଇପର ସେଠି ଗୋଟେ ସେଇ ମ୍- ସେଇ ଗୋଟେ ଜାଗାଟା ମତେ ପାର୍ଟ ମାନେ ସେଇ ଅ ସେଇ ଜାଗା ଟା ମତେ ବଢିଆ ଲାଗିଲା ସେଟା ଦେଖିବାକୁ।
ହଁ ହଁ।
ସେଇଟା ଗୋଟେ ଅମ-ବହୁତ ଶିଖିବା ଟାଇପ୍ ର ଭଲ ଲାଗୁଥିଲା।
ମାନେ କେତେବେଳେ ଗଲେ ଆପଣ ଆସିଲେ କେତ୍
ହଁ ମୋ ଭଉଣୀ ଆସିଥିଲା ତ ସେଠିକି ଆଉ ଚାରିଟା ଚାରିଟାରେ ଷ୍ଟାର୍ଟ ହେଲା ସିନେମା ଆଉ। ଛଅ ଛଅଟା ତିରିଶ ଏମିତି ଟିକେ ବ-ଲମ୍ବା ଥିଲା ସେଟା। ସରିଲା ତାପରେ ସେଠୁ ଖାଇକି ଆସିଲୁ। ଏମିତି ସେ ଆସିଥିଲା ଏଠିକି ଅ-ମତେ ଦେଖା କରିବାକୁ ମୋ ଭଉଣୀ ତ ସେ
ହୁଁ ଆଉ ଆଜି କଣ ରବିବାରରେ କଣ କିଛି କରୁଛନ୍ତି ମାନେ ବୁଲାବୁଲି କରିବାକୁ ଆଜି ଯାଇଥିଲେ ନା ନାଇଁ? କେମିତି
ନା ସେଇ ଲାଇବ୍ରେରୀ ଯାଇଥିଲି ଏବେ ଆସିଲି। ଆଉ ଭୁଲାଭୁଲି ଏଇ ମୋ ଭଉଣୀ ଯୋଉ ଆସିଥିଲା କାଲି ବୁଲିକି ଆସିଛୁ ଇଏ- ଠାକୁରଙ୍କୁ ଦେଖିବାକୁ ପୁରୀ ଫୁରୀ। ଯାଇଥିଲୁ।
ଓହୋ ସେଠି କେମିତି ଭଲ ଲାଗିଲା?
ଭିଡ ଏବେ ରଥଯାତ୍ରା ଆଗରୁ କଣ କଣ ଏମିତି ମାନେ ତା ଆଗରୁ ସ୍ନାନ ପୂର୍ଣ୍ଣିମା ଏମିତି ବାହାଘର ଜଗନ୍ନାଥଙ୍କ ବାହାଘର ଏମତି କଣ କଣ ଥାଏ ନା।
ହଁ।
ସେଇଗୁଡା ଚାଲିଛି ଏବେ ତ ଭିଡ ବହୁତ ପ୍ରବଳ ଭିଡ ଥିଲେ ସେଠି।
ହୁଁ।
ଉଁ।
ଆଉ ସେଠି କଣ କିଣାକିଣି କଲେ?
ହଁ ଇଏ ମୁଁ- ଠାକୁରଙ୍କ ଗୋଟେ ଏମତି ବଡ- ଫଟୋ ଗୋଟେ ନେଇ କିଏ ଆସିଛି?
ହୁଁ।
ହ ସେତିକି ଆଣିଛି ଆଉ ମୋ ଭଉଣୀ ଏତି ଚାବି- ଚାବିରିଙ୍ଗ ହେ ସେଇଟା ନେଇକି ଯାଇଛି ଗୋଟେ ଦିଟା।
ଆଉ ସେଠି ମାନେ କେମିତି ଯୋଉ ଯାଇଥିଲେ ହଁ।
ହଁ ସେଠି ଅଭଡା ଖାଇଲୁ ତାପରେ ଆସିବାକୁ ଆଉ ଇଚ୍ଛା ହଉନଥିଲା ସେ ଅଭଡା ଯୋଉ ଉଠି ବସିକି ଖାଇବେ ସେ ମନ୍ଦିର ଟା ପୁରା ଦେଖାାଯାଏ ନ୍ ନା ତ ସେଇଟା ଦେଖିକି ଆଉ ର୍- ସେଠି ଫେରିବାକୁ ଆଉ ଭଲ ଲାଗେନ
ମାନେ ଠାକୁରଙ୍କୁ ଦେଖିକି ତାଙ୍କ ପାଖରେ ହିଁ ରହିବାକୁ ଇଚ୍ଛା ହେଇଗଲା।
ହଁ ହଁ ହଁ ସେଠୁ ଆଉ ଆସ୍ ଆସିବାକୁ ମାନେ ଆସିଲା ଟାଇମ୍ ରେଗୋଟେ ବହୁତ ଦୁଃଖ ହେଲା ଯେ ପୁଣି କେବେ ଆସିବି?
ହଁ ଜଗନ୍ନାଥଙ୍କର ତ ସେଇ ଲୀଳା ତାଙ୍କର ଥାଏ ଏମିତି ଯେ ତାଙ୍କ ପାଖକୁ ଗଲେ ମାନେ ଆଉ ଆସିବାକୁ ବି ଇଚ୍ଛା ହୁଏନି।
ସେ ମାନେ ଟାଇମ ଟା ହେଇଗଲା ଟାଇମ ରେ ବହୁତ କଷ୍ଟ କଷ୍ଟ ଲାଗୁଥାଏ ଏମିତି ହିଁ ବସି ଦେଇଥିଲୁ କେତ୍ ହଁ, ହଁ, ହଁ, ହଁ।
ମାନେ ତାଙ୍କୁ ଆଉ ଥରେ କେବେ ଦେଖା କରିବି ଏଇଟା ହିଁ ଥିବ ମନରେ।
ହଁ ସେଇଟା। ଆମେ ଏମତି ସନ୍ଧ୍ୟାରେ ଯାଇଥିଲୁ ତ ଅ- ସେଟା ସରିଲା ତ ଯୋଉଠି ବସିକି ଅଭଡା ଖାଉଛୁ ବହୁତ ଜୋରରେ ଇଏ ପବନ ଆସୁଥିଲା ସେ ଦେଖିବ ସେ ଜାଗା ଟା ବହୁତ ଭଲ ଲାଗୁଥିଲା। ସେ ମ ଭିତରକୁ ଯାଇକି ସେଠି ଟିକେ ଠେଲାପେଲା ହେଇଗଲୁ। କିନ୍ତୁ ସେଠି ବାହାରିଲା ପରେ ବହୁତ ଶାନ୍ତି ଲାଗୁଥିଲା ମନରେ ହୁଁ। ହଁ ହଁ ହଁ ବୁଲିଲୁ।
କୁଳ ଆଡେ ଯାଇଥିଲେ?
ହଁ ଯାଇଥିଲୁ। ଇଏ ସବୁ ବ୍ଲୁ ଫ୍ଲାଗ ବିଚ ଗୋଟେ ଅଛି ସେ ସମୁଦ୍ର ସେଠିକି ଯାଇଥିଲୁ।
ହୁଁ ହୁଁ।
ହଁ ହଁ ଭଲ ଲାଗିଲା। ଏବେ ତ ଯିଏ ବି ଯାଉଛି ଏମିତି କୁଆଡେ କି ବୁଲିବାକୁ ଆଉ କେହି ଯାଉନାହାନ୍ତି ମାନେ ସମସ୍ତଙ୍କ ମାଈନ୍ ମୁଣ୍ଡରେ ଏଇଟା ଅଛି କି ସେଠି ଯାଇକି କଣ ଭିଡିଓ ସୁଟିଂ କରିବା।
ହଁ ଆଉ ଆଗ ଭଳି ମାନେ ସେଇ ଅନୁଭୂତି ଟାକୁ ନେଉନାହାନ୍ତି।
ନାଇଁ ହଁ। ସେ ଏତେ ସୁନ୍ଦର ଜିନିଷ ଆଗରେ ଅଛି ସମୁଦ୍ରର ଲହ ଲହଡ଼ା ଆସୁଛି। ପବନ ଆସୁଛି। ସେଇଗୁଡାକୁ କେହି ଅନୁଭବ ନ କରିକି ଖାଲି ସେ ରିଲସ ବନେଇବାରେ ଫୋନରେ ସମସ୍ତେ ସେଇଆ ସେଇ ଦୁନିଆରେ ରହିଗଲେଣି।
ନୂଆ ଜଗତର ଛୁଆ ମାନେ ବାହାରିଲେଣି ଆଉ। ସେଇ ତାଙ୍କୁ ପୁରୁଣା ଜିନିଷ ଗୁଡାକ କିନ୍ତୁ ସେଠି ହିଁ ବହୁତ ଭଲ ଲାଗେ।
ହଁ ହଁ। ମାନେ ଘରୁ ବାହାରିବା ଟାଇମ ରେ ହିଁ ମା ମୁଣ୍ଡରେ ରଖିଛନ୍ତି କି ଏମିତି ଭିଡିଓ ବନେଇବା। ଏ ଏଇ ଡ୍ରେସ୍ ପିନ୍ଧିବା। ଏଇ ଏ ପୋଷାକ ଗୁଡ଼ା
କିନ୍ତୁ ଆମେ ଭାବିବା କଥା ସେଠିକି ଯାଇକି ଆମେ କେମିତି ସେ ସେ ଜାଗାର ହୁଁ ମାନେ ଅନୁଭୂତି ଟା ନେବା। ସେଇ ସମୁଦ୍ର କୂଳର ସେ- ପାଣିକୁ ଦେଖିକି ତା ସାଙ୍ଗରେ ମାନେ କେମିତି ସମୟ ବିତେଇବା ସେଇଟା ଭାବିବା କଥା। ଆଉ ସେଠି ବସିଲେ ବି ବହୁତ ଶା ନ୍ତି ଲାଗେ ମନଟା।
ହଁ ପରା, ସେ ଶାନ୍ତି ପାଇଁ ଯାଇ ବି ଯାଉଥିଲେ ସମସ୍ତେ ସେ ଏବେ ବି ସେ ଶାନ୍ତି ପାଇଁ ଯିବା କଥା କିନ୍ତୁ ସେଠି ମୁଣ୍ଡରେ ଗୋଟେ ଏଇଟା ଗୋଟେ ଟେନସନ ନେଇକି ସମସ୍ତେ ଯାଉଛନ୍ତି କି ଭିଡିଓ ଠିକ ନହେଲେ କେମିତି
କେମିତି ହବ ହଁ ସେଇ
ହୁଁ।
ଆଉ ଆଜି କଣ ଖାଇଥିଲେ ଆପଣ?
ଇଏ ଉଁ ଦିପହରେ?
ହଁ।
ହଁ ଆମର ଖାଇବା ତ ବାହାରୁ ଆସେ ତ ଇଏ ଅଣ୍ଡା ତରକାରୀ ଭାତ ପାମ୍ପଡ ଆଉ ଡାଲି ଦେଇଥିଲେ। ଆମ୍ବ ଟା ଘରେ ଥିଲା ତ ଆମ୍ବ ଏମିତି ଆମେ ନିଜେ କାଟିକି ଖାଇଥିଲୁ।
ହୁଁ ହୁଁ।
ହୁଁ। ଆପଣଙ୍କ ଏବେ ଖାଇବା ସରିଲାଣି?
ନା ଆମର ଏବେ ଖାଇବା ସରିନି। ଆମେ ଆଜି ରବିବାର ତ ଟି କେ ବସିକି ସମସ୍ତେ ସିନେମା ଦେଖୁ, ନହେଲେ କିଛି ଅପେରା ବି ଦେଖୁ।
ହଁ ସେଇଟା ଭଲ ମାନେ ପରିବାରକୁ ବାନ୍ଧିକି ଗୋଟେ ଗୋଟେ ଦିନ ଏମିତି ବି
ହଁ ସେଇଟା ବସିକି ଦେଖୁ ଦେଖିଲା ପରେ ପୁଣି ତାପରେ ଖା ଖାଇବା ଖାଉ ଆଉ। ବେଶୀ ଟିକେ ମାନେ ସନ୍ଧ୍ୟା ବେଳେ ଟିକେ ବସୁ ଆଉ ଭଲ ଲାଗେ ସେଥିପାଇଁ।
ହଁ ଆପଣଙ୍କ କଥା ବହୁତ ଧିର ସ୍ଥିର ବଢିଆ ଲାଗୁଛି। ଆଉ ତ ଆଜି ମାନେ ମାନେ ରବିବାର କହିକି ଖାଇବା ବି ବଢିଆ ହେଇଥିବ ସବୁ।
ହଁ ମାନେ ରବିବାର ୱାକ ମାନେ କହିବାକୁ ଗଲେ କଣ କି ରବିବାର ବାର ଦିନ ମାନେ ଆମିଷ ବେଶୀ ଖାଆନ୍ତି। କିନ୍ତୁ ଆମ ଘରେ ଟିକେ ଆମେ ଖାଉନା ରବିବାର। ଟିକେ ସୂର୍ଯ୍ୟଙ୍କ ମାନୁ ବୋଲି ଆମେ ଟିକେ ନ ଖାଇକି ଟିକେ ନିରାମିଷ ଖାଉ ହେଇଯାଇଛୁ ଆଉ। ମାନେ ରବିବାର ଦିନ ଟା ଟିକେ ଏତେ ଆମିଷ ଖାଇନୁ। ତ ଏମିତି ସବୁ ସାଧାରେ ହେଇଯାଇଥିଲା ଆଉ।
ହଁ ଭଲ, ନିରାମିଷ ମାନେ ରହିବା ଠିକ। ମୁଁ ବି ଆଗରୁ କେବେ ଖାଉନଥିଲି। ଏବେ ଦୁଇ ବର୍ଷ ହେଉଛି ଇଏ ଡକ୍ଟର କହିବା ପରଠୁ ଟିକେ ଟିକେ ଷ୍ଟା ଷ୍ଟାର୍ଟ କରିଦେଇଛି ଯେ ଏ ଯାଏଁ ଠିକ ଲାଗୁନି ସେଗୁଡା ଖାଇବାକୁ।
ହୁଁ।
ହଁ।
ହଉ ମ୍ୟାଡାମ ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗି
ଆଜ୍ଞା, ବଢିଆ ଲାଗିଲା ମ୍ୟାଡାମ। ହୁଁ ଆପଣଙ୍କ କଥା ବି ଠିକ୍ ଲାଗୁଛି, ମାନେ ଭଲ ଭଲ ଭଲ ଜିନିଷ ଲାଗ ଶୁଣିବାକୁ ମିଳୁଛି। ହଉ ଧନ୍ୟବାଦ ମ୍ୟା ହଁ ହ।